ଜୟ ଜଗନ୍ନାଥ।
ଆଉ କଣ କରୁଛ କଣ?
ଗୋଟେ ଯାଇଥିଲି ଗୋଟେ ଜାଗାକୁ ଆଉ।
ଓହୋ ଏବେ।
ଏ ଏଇଠେ ବର୍ଷା ହେଇଛି ଏଟେ ଆଉ ଚାଲି ହଉନି ଗୁଡ ଗାଡି
ଓହୋ ଗୋ ଗୋଡ କାଟିଲାଣି ନା ଗୁଡ କାଟିଲାଣି?
ସେଇଟା ଆମ
ଓହୋ ନେଷ୍ଟେ ମନେ ଅଛି ଗୋଟେ କ ହେଇଥିଲେ। ଆଉ ପାଣି କେମିତି କଣ ମାନେ ତମର ତ ଡ୍ୟାମ ଅଛି ପାଣି ପ୍ରବଳ ପାଣି ଥିବ ନା?
ଆଉ ଛାଡିଲେ ସିନା ପାଣି ଆସିବ ନହେଲେ କି
ସେଟା ବି ସତ କଥା ନା ଡ୍ୟାମରେ କେତେ ପାଣି ଅଛି?
ଡ୍ୟାମରେ ବହୁତ ପାଣି ଅଛି ତ।
ଓହୋ ଅକାତ ଗାତ ପାଣି ନାଇଁ କି ଓ। ହଁ ଆଉ ଯେଉଁ କଟନ ଏ ଯେଉଁ କଣ୍ଟନର୍ ଲଗା ପଡ଼ିଛି? ସେ ସେନ ଥୁଆ ହେଇଛି ଯୋଉରା କି ଆମର ସବୁ ଡଙ୍ଗା ଭଳିଆ ହେଇକି ଥୁଆଇଛି। କଣ୍ଟେନଲର ନା କଣ କୁହନ୍ତି ଏରା କଣ୍ଟେନର ନା ଏମିତି କଣ କୁହନ୍ତିନି।
କଣ୍ଟେନର।
ସେଇଟା କଣ କୁହନ୍ତି ମୁଁ କେମତି ଯାଇଁଥିଲି ଯୋଉଟା ଯୋଉ ବନ୍ଧା ହେଇଛି ଡ୍ରମ ଫ୍ରମ ବନ୍ଧା ହେଇଛି ପାଣିରେ ଭାସିବ।
ହଁ ହଁ ଯାଇଁଲି ଯାଇଁଲି।
କଣ୍ଟନର ନା କଣ କହନ୍ତି ହେଟାକୁ?
ସେଇଟା ମୁଁ ତ ଜାଣିଛି ଦେଖିଛି ହେଲେ ଯା ନା ଜାଣିନି।
ଏଇଟା ଏମତି କୁହନ୍ତି ମାନେ ପାଟିରେ ପଶୁନି ଟିକେ। କଣ୍ଟିନଲ ନା ଏଇନ୍ତି କ ଗୋଟେ କୁହନ୍ତି ହୁଁ। ଆଉ ତମ ଆଡେ କଣ? ନାଇଁ ସେଠୁ କଣ ହେଲା କହିଲ ମୁଁ ଯାଇଥିଲି, ନା ଆମେ ଦେଖିଛୁ ନା। ସେଟା ସବୁ ମାନେ ସବୁ ଥୁଆ ହେଇଛି ଠାଠା ହେଇକି ଠାଟା ହେଇକି ନା ସବୁ ଥୁଆ ହେଇଛି। ମାନେ ଧର ଲୋକ ଫୋକ ଲୋକ ବୁଡ଼ି ବାଡ଼ି ଗଲେ ଧରା ଫଗଡ଼ା କରିବା ପାଇଁ କିମ୍ବା ମାଛ ଫାଚ ମାରିପାରିବେ ଘର ଭଳିଆ ହେଇଛି ତା ଭିତରେ ଏକ ରୋଷେଇ ବାସ କରିବି ନଦୀରେ କାମ କରୁଥିବେ ଆଆଡେ ରୋଷେଇ ବାସ କରିବି ଖାଇ ପିଇ ପାରିବେ ଏମିତି ସବୁ ସିଷ୍ଟମ ଅଛି ସେଥିରେ ଆଉ। ହୁଁ ଏଇଭଳିଆ ଚାଲିଛି ଆଉ। ଆଉ ଗଛ ପତ୍ର ସବୁ ମାନେ ଗୋଟେ ଗୋଟେ ପୋତୁ ଥାଉ ନା ନା ଏ ପୋତା ପୋତି କରୁନ।
ପୋତା ପୋତି ଆଉ କରାହବନି, ଆଉ ଟିକେ ବିଜି ରହିଯାଉଛି ମୁଁ ଆଉ
ଓହୋ ନାଇଁ ଲଗେଇବ ନା ଆଉ ବଉଳ ଗଛ ଘର ପାଖରେ ଲଗେଇବ ଆମ୍ବ ଗଛ ଲଗାଇବ। ଆଉ ଆମର ଦେବଦ ରାରୁ ଗଛ ଲଗେଇବ ହୁଁ ଏଇଟା ସବୁ ଗଛ ଲଗେଇବ ବାରିରେ ଶାଗୁଆନୀ ଗଛ ଲଗେଇବ ଚନ୍ଦନ ଗଛ ଲଗେଇବ, ଉପକାର ଜିନିଷ ଯୋଉଟା କି ସମସ୍ତ ଙ୍କ ପାଇଁ ଲଗେଇବାକୁ ପକେଇବ ଆଉ ଦେଖିବ ଯୋଉଠି ଆଉ ଗୋଟେ କଥା ମୁଁ କହୁଛି, ମାନେ ଏଇ ଆପ ରେ କଥା ହଉଛି ବୋଲି ମୁଁ କହୁନି କଥା।
ହୁଁ।
ମନ୍ଦିରରେ ଯେକୌଣସି ଗୋଟେ ଗଛ ଲଗେଇଲେ ଉପକାର ହୁଏ। ହେଲା ମନ୍ଦିର ହଉ କି ନହେଲେ ଜଙ୍ଗଲ ଭିତରେ ହଉ ଗୋଟେ ଗଛ ଲଗେଇଲେ ଭଲ ହୁଁ।
ଆଉ ତ ଗଛ ଲଗେଇବାକୁ ଦଉନାହାନ୍ତି ଆମ ଘରେ
କାଇଁ ଗଛ ଲଗାନ୍ତିନି ଆମ୍ବ ପଣସ ଗଛ ଲଗେଇବାକୁ ଦେବେନି ପଣସ ଗଛ ନଡିଆ ଗ ଛ ନହେଲେ ଆଉ ସବୁ ଗଛ ଲଗେଇ ପାରିବ, ନଡିଆ ପଣସ ଲଗାନ୍ତିନି ପୁଅ ମାନେ ପୁଆ ବୋଲି ନୁହଁ ଘରର ମାନେ କୁହନ୍ତି, ଯେ ପଣସ ଆମ୍ବ ସବୁ ଗଛ ଲଗେଇ ପାରିବ କି କିନ୍ତୁ ଗୋଟେ କଥାର ଅଛି ପଣସ ଗଛ ଲଗେଇବନି କି ନଡ଼ିଆ ଗଛ ଲଗେଇବନି କି ତାଳ ଗଛ ଲଗେଇବନି ହେଲା ଆଉ ତାଳ ଗଛ କେବେ ଘର ଆଗେ ରଖିବନି। ନଡିଆ ଗଛ ଘଡା ଆଗେ ରଖନ୍ତିନି ଏଇତି କୁହନ୍ତି ଆଉ।
ନଡ଼ିଆ ଗଛ ତ ଆମ ଘର ଆଗରେ ଅଛି।
କଣ ଗଛ ଅଛି?
କହିଲି ନଡିଆ ଅଛ ତ ଆମ ଘର ଆଗରେ ଅଛି।
ନଡିଆ ଗଛ ରହୁ ତାଳ ଗଛ ରଖନ୍ତିନି। ତା ସିଏ ଗୋଟେ ଜିନିଷ ବା ଗୋଟେ ଗଛ ହେଲା କଣ କହିଲ ନଡିଆ ଗଛ ହେଲା ଗୋ ଟେ, ଜିନିଷ ତମେ ଯଦି ଗଛ ମୂଳରେ ବି ବସିବ, ନଡ଼ିଆ ଏଇଆଟା ଯଦି ପ ପଡିବନି ମୁଁ ଲେଖିଥେବି ହେଲା ନଡିଆ ହଉଛ ନଡିଆ ଗଛଣ ନଡିଆ ପଡିଯିବ ତମ ଉପରେ ଭାବୁଛ, ନା କଣ? କି ନଡ଼ିଆର ତିନିଟା ଆଖି ଜାଣିଛ ନା ନାଇ। ନଡିଆ କେବେ ପଡିବନି କାହା ଉପରେ ଲୋକ କୁହନ୍ତି, ଆମେ ତ ଦେଖିନେ ଆମେ ଆପଣ ଦେଖିେ ଯେ ହଁ ନଡ଼ିଆ ଉପରେ ପଡ଼ିବନି ବୋଲି
ହଁ ଲୋକ କହିଲେ ଆମ କଣ ବିଶ୍ୱାସ କରିବ
ଆମେ ବିଶ୍ଵାସ କରିଆନି ଆମେ ତ କେବେ ଅଙ୍ଗେ ନିଭେଇନେ ଲୋକ କୁହନ୍ତି, ନଡିଆ ଗଛରୁ ନଡିଆ କେବେ ତା ଳ ଗଛରେ ତାଳ ଏଇଟା କେବେ ଉପରେ ପଡ଼େନି କୁହନ୍ତି ହେଲା ହଁ। ଆମେ ସେ ଦେଖା ସୁନ୍ଦର ଗାଁ ମଜଭୁତି ଆଉ ଦେଖା ସୁନ୍ଦର ଗାଁର ଜ କଣ ଗୋଟେ କୁହନ୍ତିନି ସେଇଟା ଆମେ ସେଟା ଭାବିବାକୁ ପଡୁଛି ଆଉ ଆଉ ଘରେ ସ
ତମେ ତ ସବୁ ଢଗ କହି ଜାଣିଛ, ଆ ମୁଁ କଣ ଜାଣିଛି କି ତମେ କୁହ ମୁ ଶୁଣିବି ଆଉ
ଓହୋ ମୁଁ କହିଲି ଆଉ ତମ ଘରେ ସବୁ ଭଲ ଅଛନ୍ତି।
ହଁ, ଭଲ ଅଛନ୍ତି ଆଉ।
ଖିଆପିଆ କଣ ହେଇଥିଲା?
ଖିଆ ପିଆ ଏଇନା ଯାଇଥିଲୁ ଟିକେ ମାର୍କେଟ ଆଡେ ବରା ଫରା ଖାଇକି ଯାଇଛୁ ଟିକେ ଆ।
ଓହୋ କୁଗୁଳିଆ ପାଗକୁ ବରା ପକୁଡି ଆ ଛଣା ହେବ ନହେଲେ ମୁଢ଼ି ମିିକଚର ଲୁଣ ଲ ରେ ସ୍ ମାନେ ପକେଇଦେବ ସୋରିଷ ତେଲ ଟିକେ। ଆଉ କିଛି ନହେଲା ନାଇଁ ବସିକି ଢାଙ୍କିଦବ କଂସେ ଖଣ୍ଡେ ଆଉ।
ହ ବା।
ହୁଁ।
ବର୍ଷା ଟିକେ ଟିକେ ପକଉଥିଲା ଚ୍ ପଳେଇଲୁ ଆମେ।
ହଁ।
ଗାଡିରେ ପଳେଇଲୁ ଆଉ ଆମ ଆଡେ ଏ ଛାଡିଲାନି।
ହଁ ଯୋଉଠି ମାନେ ଅଛ ବର୍ତ୍ତମାନ ସେ ଜାଗା ତାମାନେ ଭଲ ପ୍ଲେସ ମାନେ ବସା ଉଠା ବୁଲା ବୁଲି ସବୁ କରି ହବ ନାଇଁ କି
ହଁ।
ଓହଁ। ସେମିତି ଜାଗା ତ ଭଲ ଆଉ।
ଶୁଣ ଶୁଣ ଆମ ଗାଁ ଟା ଗାଁ ଗାଁ ପାଖ ପାଖରେ କେନାଲଟା ଗାଁ ସାଇଡ କେନାଲ ଟା କେନାଲ ସାଇଡ ରେ ବାଇପାସ୍ ଟା ବାଇପାସ୍ ସାଇଡ ରେ ମାର୍କେଟ ଟା
ଓହୋ ପାଖାପାଖି ଆଉ ସେଇଠୁ କେତେ ବାଟ ରହୁଛି ଆମର ଡ୍ୟାମ୍?
ଡ୍ୟାମେ ଏଇଠୁ ଆଠ କିଲୋମିଟର ଖଣ୍ଡେ
ସେ ଗୋଟେ ଲାଇଲିଲା ଗୋଟିଏ ର ରୋଡ
ଆମର ଏଠି କଙ୍କଡାହାଡ଼ ରୋଡ୍ ଆଉ।
କଙ୍କଡାହାଡ଼ ରୋଡ ଯେ ଆମର ଯୋଉ ଆଠ କିଲୋମିଟର ରହୁଛି ଆଠ କିଲୋମିଟର ଧର ଆଗୁଟା ହେଉଛି କଣ? ଦଣ୍ଡାଧାର ଡିଆମ ତା ପଛଟା ଗୋଟେ କଣ ଗାଁ ହେଇଟା କି ଗାଁ ତ କୁହନ୍ତି।
ଏଟା ରୁହ କଣ କଣ ଟା କି ମନେ ପଡୁଛି ହଁ ଯାଇଁଲି ହଁ ଜାଇଁଲି କଣ କାହିଁକ ଲାଇବନି।
ହେଇ ଯଉ ଉଠାଣି ଉଠାଣି ନାହିଁ? ଉଠାଣି କରରେ କିନା ସ୍କୁଲ। ହୁଁ ହୁଁ ତା ପଛୁକୁ ଆହଲା ଗୋଟେ ଟ୍ରନିକ କି ନାଇଁ ଯୋଉ ସାତ ଆଠ କିଲୋମିଟର ଚ ଆମେ ସେ ଟ୍ରନିଂ ରୁ ବା କୁ ରିଟର୍ଣ କଲାକୁ ଡାହାଣକୁ କଟିକି ପଳେଇବେ ଆଉ ବା କୁ ଗୋଟେ ବି ଗାଁ ଅଛି।
ହଁ ଛେକ ଟା ବା ଛେକ ଟା ଛେକ ଟା।
ହଁ ହଁ।
ହଁ ଯାଇଁଲି।
ତାପରେ ଏ ଯାଇଥିଲୁ ଭଲ ନା ଗୋଟେ ଅଛି ବି କେନାଲ ବି ନାହିଁ କି ସେଇଟା କୋଉଠି ନା ହେଟା ଦଣ୍ଡାଧର ଡ୍ୟାରେ ମିଶିଛି କେନାଲଟା?
ଜୁଇ
କେନାଲ ଟା ଅଲଗା ନାଇଁ କି?
ହଁ ଏଇଟା ନଦୀ ପାଣି ଏ କେନାଲଟା ହେଟା ବି ନଦୀଟା ଯେ ମାନେ ସେ ଅଲଗା ନଦୀରୁ ଆଉଛି ଆଉ।
ଓହୋ ମାନେ ସେଟା ଡ୍ୟାମ ସହିତ ଲିଙ୍କ ନାହିଁ ନାଇଁ କି? ଓ ହୋ। ମୁଁ କହିଲି ବୋଧେ ଡ୍ୟାମ ସହିତ ଲିଙ୍କ୍ ଅଛି ବୋଲିନା ଆଉ। ଆଉ ଆଉ ରବି ଫସଲ ଆଉ କଣ ମାନେ ଯେମିତି କି ପନିପରିବା
ଆଉ ପନିପରିବା ଚାଷ ଆମର କାହିଁ ଏରା ସବୁ ବାରି ରିରେ ଯାହା ଲଗା ହୁଏ।
ହଁ ଆମ ଆମର ଏପଟେ ପଶୁକୁଳିଆ ଜେଗା ନା ଆମର ସବୁ ଗୁଆଁରଠୁ ବିମ ଠୁ ଧରିକି କି ଭେଣ୍ଡି, ପୋଟଳ, ଆଳୁ, କନ୍ଦମୂଳ ସହ ସବୁ ମାନେ କୋଉ ଫସଲ ନାହିଁ ବୋଲି କହିବନି, ସବୁ ଲଗା ହଉଛି। ଏମିତି ବି କଣ କୁହ କୁହ କହିସାର
ବିଜନେସ୍ ପରିବା ଗୋଟେ କରୁଥିଲୁ ଫସଲ କରିକି ଭଲ ପ୍ରଫିଟ୍ ହେଲା ଆଉ
ଓହୋ।
ପାଞ୍ଚ ହଜାର ଘଣ୍ଟେ ଖର୍ଚ୍ଚ କରୁଥିଲୁ ମାନେ ଏଇ ବାଇଗଣ, ଭେଣ୍ଡି ଖରା ଦିନିଆ
ଓହୋ, ମାନେ ଘରର ନା ଅଲଗା।
ନାଇଁ ଅଲଗା ଗୋଟେ ବଗିଚା ବରିଆ କରିଥିଲୁ।
ହଁ
ଆହୁରେ ଫସଲ ଲଗେଇଥିଲୁ। ବାଇଗଣ ସତେର, ବାଇଗଣ ତେରଶହ ଗଛ ଭେଣ୍ଡି କେତେ ଏମିତି ଲଗେଇଥିଲୁ, ପ୍ରଫିଟ ବି ବଢିଆ ହେଲା ପ୍ରଫିଟ
ହୁଁ ତାହେଲେ ଏମିତି ସବୁ ହେଇଛି ନାଇଁ
ବି ହଉଛି ଭଲ ବି ହଉଛି ଆମ ଆଡେ।
ହଁ ହଁ ବନି ଏରିଆରେ ଶୁଣ ଏରିଆ ମାଟି ଭଲ ଥିବା ଦରକାର, ଫସଲ ପାଇଁ ପାଣି ସୁବିଧା ଥିବା ଦରକାର, ସେମିତି ଯେମିତିଆ ଜାଗା ହେଇଥାଉ।
ହଁ
ନା କଣ?
ହଁ ହଁ
ଆଉ କଣ ଆଉ? ଅ ରାତି ଏ ଏବେ ଖାଇଥିଲି କଣ କହିଲ, ସତ କହିବାକୁ ଗଲେ ପଖାଳ ଖାଇ ଦେଇେଇଥିଲି। ପାଞ୍ଚଟା ବାଜି କେତେଟା ଵେଳେ ଖାଇଥିଲି ଏଇ ନାଇଁ ଖାଇଥିଲି ଯେତେବେଳେ ମାନେ କିଛି ସମୟ ପୂର୍ବରୁ ଘଣ୍ଟେ ଦେଢ ଘଣ୍ଟା ତଳର କଥା, ମୁଁ କହୁଛି ପଖାଳ ଖାଇଥିଲି, ତାପରେ ଏବେ ଖାଇଥିଲି ପକୁଡି ପକୁଡି, ବଳି କି ପକୁଡି ଆମର ବେସନ ପକୁଡି ଆଉ ପ୍ଲସ ତାଳ ଏ ତାଳ ପକୁଡି କହୁଛି ପଣସ ପକୁଡି। ପଣସରେ ତାସ ରଆ ବାହାର କରିକି ସେଥିରେ କଣ ଚାଉଳ ଆଣ ଫାଣ ମିଶ ସେଇ କଣ ଗୋଟେ ଏତି କରି ଛଣାଛୁଣି ହେଇଥିଲା ଆଉ, ଆଁ
ଯାଇଁଲିି ଯାଇଁଲିି
ଖାଇଛ, କେିବ ନା ଖାଇନ
ହଁ ଖା ପଣସ ପକୁଡି ଟେଷ୍ଟ ନା ଆଉ
ଓ ଆକାଲ ଆମରି ଖାଇଥାଉ ହୁଁ, ନ ଖାଇଲେ କେମିତି ହବ?
ହୁଁ
ଆଉ, ଖାଇ ଯୋଉ ସିଏ ତ ଗୋଟେ ପକୁଡି ତାଳ ଗୁଲୁଗୁଲା ଖାଇଥିବ ତ
ହଁ ଗୁଲୁ ଗୁଲା କିଏ ଖାଇନି।
ତାଳ, ତାଳ ଗୁଲୁ ଗୁଲା
ବୁଲୁଗୁଲା
ହଁ ହଁ ତାପରେ ଆଉ ଗୋଟେ କଣ ରହିଲା ମାନେ ବହୁତ ଜିନିଷ ଅଛି।
ଓଡିଆ ଖାଇବା ଯାହାହେଲେ ଖାଇବା ନା ଆଉ
ହଁ ଓଡିଆ ଖାଇବା ଖାଇବାକୁ ପଡିବ ନା।
ବଢିଆ ଖାଇବା ସବୁଠୁ ବଢିଆ ଖାଇବା ପା ଆଉ ଦହିବରା ଟା ଭଲ ଲ ନ
ମୁଁ ଖାଏନି, କାମ ମିଛ କ, ଖାଏନି ଭଲ ଲାଗେନି।
ଦହରା ଟା ହ ଟେ ଲାଗେ ଆମକୁ ଆମେ ଖାଉନାହାନ୍ତି କି ଆଉ
ଖରା ମୁଁ ଖାଉନି କାଇଁ ମିଛ କଥା କହିବି ମୁଁ ଦହି ତ ଖାଏନି ଉଁ ଆମ ଘରେ ଆମର ଏରା ବେଉସା ବୁଝିଲ ନା ନାଇଁ ଗାଈ ମଇଁଷି। ଆମର ଗାଈ ମଇଁଷି ବେଉସା ମାନେ ଗୋଉଡ ଘର ନା କିନ୍ତୁ ମୁଁ ଦହି କ୍ଷୀର ଦେଖି ଖିଲେ ମଲି।
ଉହୁଁ।
ବୁଝିଲ କି।
ଆମର ଅଲଗା ଇଏ ହେଇକି ଆମେ ତ ଗାଈ ଫାଇ ପାଳିକି ଆମେ ଦହି କ୍ଷୀର ମୋ ମୋର ବୋହୁତ ପସନ୍ଦ
ହୁଁ ଏପାଳି ଗୋଟେ କାମ କର ତମ ପଟୁ କଲ୍ କର। ମୋରୋ ସଇଲା।
ହୋଉ।